ହ୍ୟାଲୋ! ନମସ୍କାର ନମସ୍କାର କୋଉଠୁ କହୁଥିଲେ ଆପଣ?
ମୁଁ, ଏବେ ଭୁବନେଶ୍ୱରରୁ କହୁଥିଲି। ଆଉ ଆପଣ?
ଆଜ୍ଞା, ମୁଁ କହୁଥିଲି ଜଗତସିଂହପୁର୍ ରୁ।
ଆଚ୍ଛା, ଆପଣ କଣ
ସାଉଣ୍ଡ ଟା ଟିକେ ଆପଣଙ୍କ ଶବ୍ଦ ଟା ଧୀରେ ଆସୁଛି। ହାଲୋ!
ଏବେ ଶୁଣା ହେଲା?
ଆଞା ଆଞା ହଁ, ଏବେ ଶୁଣଗଲା। ମୋର ଆରମ୍ଭରୁ ବୋଧେ ସାଉଣ୍ଡ କମିଯାଇଛି ତ, ଏବେ ବଢେଇଲେ ହବନି ସେ ଶବ୍ଦଟା ଆଉ।
ଆଜ୍ଞା।
ମୁଁ, କହିଲି ମୋର ଶବ୍ଦ ଆରମ୍ଭରୁ କମିଯାଇଛି ତ, ତ ଏବେ ବଢେଇ ହଉନି ଆଉ।
ଆଚ୍ଛା, ଆଚ୍ଛା, ଆଉ ଆପଣ ଏବେ କଣ କରୁଛନ୍ତି?
ମୁଁ, ମୁଁ ବର୍ତ୍ତମାନ ଏଇ ଶୋଇଥିଲି ଉଠିଲି। ଆପଣ?
ହଁ, ମୁଁ ଏଇଠି ନଡିଆ ଛଡଉଥିଲି। ହାତ କଣ ହେଇଗଲା, ଟିକେ ରହିଯାଇଛି ପରେ ଛ-ଛଡେଇବି ଆଉ। ଆଜି କିଛି ନାହିଁ, ପିଠାପଣା ଟିକେ ହବତ ସେଥ ସେଥିପାଇଁ ନଡ଼ିଆ ଛ
ଆଜ୍ଞା, ଆଜ୍ଞା, କୋଉ ପିଠା ଆଜି ହବ ଆପଣଙ୍କର?
ଆଜି ଚକୁଳି ହବ, କି ମଣ୍ଡା ପିଠା ହବ,
ଆଜ୍ଞା, ମଣ୍ଡା ପିଠା ବଧେ ହବ। ନଡିଆ ଛଡା ହଉଛି ମାନେ ପୁର ପଠା ହବ।
ଆଜ୍ଞା, ଆଜ୍ଞା ଆଜ୍ଞା, ଚକୁଳି ପିଠା ବି ପୁର ଦେଇଆମେ କରିବୁ। ପରିବା। ଯଦି ଚାହିଁବା ତ
ଛୁଞ୍ଚି ପତ୍ର ପିଠା କରୁନାହାଁନ୍ତି। ଭଲ ଲାଗେ।
ହଁ ସୁଞ୍ଚିପତ୍ର ପିଠା ରା ନା।
ଜାଣିନାହାଁନ୍ତି?
ତାର ଅନ୍ୟ ନାମ କୁହନ୍ତୁ, ମାନେ
ଅନ୍ୟ ନ ତ ଯା ନାଜାଣନି। କିନ୍ତୁ ଏତିକି ଜାଣିଛି ଛୁଞ୍ଚି ପତ୍ର ପିଠା। କେମିତି ଭଲ କହିଲେ? ପୁର ଥିବ ମଝିରେ ଆଉ ତା ଚାରି କତେ ମାନେ କଣ କହିଲ? ପ୍ଲସ ସିମ୍ବଲ ଯେ ପ୍ଲସ ଯେମିତି ସିମ୍ବଲ ଟା ସେମିତି ତାୱ ଉପରେ ପ୍ଲସ୍ ସିମ୍ବଲ ହବ ମୋଟ ମୋଟାର ତା ମଝିରେ ଯୋଉ ଅଛି ସେଦି ପୁର ଦିଆହବ। ତାପରେ ସେ ଯୋଉ ପ୍ଲସ ପ୍ଲସ ହେଇଛି, ତାକୁସବୁ ବୁଜା ହବ। ଏପଟ ସାଇଡ୍ ବୁଝା ହବ। ଏପଢନଞ ଏପଟ ସବୁ ବୁଜାଅ, ତାପରେ ସ୍କୋୟାର ପୁରା ହେଇଗଲା। ତ ସେୟାକୁ ଖାଇବା ତାପରେ ଏମତି। ସେଇଟା, ସେ ପିଠାଟା ବହୁତ ନରମ ଥାଏ। ନରମ ଲାଗେ। ଜିଗ୍ ଜିସ୍ କିଛି କହ ଆଜ୍ଞା ଆଜ୍ଞା ଆଉ କଣ? ଆଗକୁ ଆଉ ସବୁ ଭଲ?
ହଁ, ହଁ। ଆପଣ ଆଜି କଣ ଖାଇଛନ୍ତି?
କ ଆଜି ଆଜି, ଆମେ ଭାତ ମାଂସ ଖାଇଛୁ। ଆପଣ?
ମୁଁ ଆଜି ଭାତ ମଟନ ଖାଇଛୁ।
ଆ' ମଟନ ଖାଇଲି ଆପଣ ଆଉ।
ଆଜ୍ଞା।
ଇଏ ଆଜ୍ଞା, ଆଜ୍ଞା। ଆଉ କଣ? ପିଠା, ଫିଠା କରୁଛନ୍ତି, ଡାକୁନାହାନ୍ତି ଏକା, ଏକା କରୁଛନ୍ତି ଆଉ
ହଁ କଣ କରିବା? ଏ ସମୟ
ଆଜ୍ଞା, ଆଜ୍ଞା। ଆଜ୍ଞା, ଆଜ୍ଞା। ନା ଆଉ, କଣ? ଚାଲିଚିତ ସେମିତି ସବୁ କାମ। ଆଉ' ରାତିରେ ଆଜି କଣ? ଏ ରହ, ରହ।
ପିଠା ଖାଇବା ହବ। ଆଉ, କଣ ହବ?
ଆଜ୍ଞା, ଆଜ୍ଞା। ଭଲ, ଭଲ।
କରିବାକୁ ଯାଇନାହାଁନ୍ତି।
ବୁଲାବୁଲି। ନାଇଁ ବୁଲାବୁଲି କରିବାକୁ ଯାଇନି। କାଲି ଆଡୁ ଦେଖିବା ଗୋଟେ ଯିବା ବାହାରକୁ, ବା ସେ ବାଲିିଆ କଟକରେ ରହୁଛିତ। ଏଇ ବାଲିଯାତ୍ରା ପଡିଆବାଟେ ଯିବା ଆଉ ଆଉ, ତମର ପରୀକ୍ଷା ହେଇସାଇଲେ କଲେଜରେ?
ହଁ, ପରୀକ୍ଷା ଟା ଆମର, ସବୁଦିନ କ୍ଲାସ ଟେଷ୍ଟ ରହୁଛି। ତ କାଲି ବି ଗୋଟେ କ୍ଲାସ ଟେଷ୍ଟ ଅଛି ଯେ, ତ ମୁଁ କିଛି ପଢ଼ିନି କି ପଢ଼େଇବାକୁ ରାତି
ଆମର ତ ଛଅ ରୁ ମଧ୍ୟାନ୍ତ ସେମିଷ୍ଟାର, ଏକଜାମ୍ ହବ। କଶ୍ଚିନ୍ମ ଏକଜାମ୍ ହବ, ଆମର ଛରେ ସେକେଣ୍ଡ ସେମିଷ୍ଟାର, କୋଶ ଆଉ ଆପଣଙ୍କୁ, ବୁଲିବା ପାଇଁ ଭଲ ଲାଗେନି?
ହଁ, ହଁ। ବହୁତ ଭଲ ଲାଗେ, ନିଜକୁ ସମୟ, ଏକ୍ସପ୍ଲୋର କରିବାପାଇଁ ବହୁତ ଭଲ ଲାଗେ।
ଆଉ, କଣ ଆଜି ପୋଷାକ ପିନ୍ଧିଛନ୍ତି? କହିଲେ କୋଉ ରଙ୍ଗର?
ଆଜି ପିନ୍ଧିଥିଲି, ହଳଦୀଆ ରଙ୍ଗର
ଆପଣକା, ସ୍ବର-ସ୍ବରଟିକେ ଧିରେ ଆସୁଛି।
ଆ, ମୁଁ ହଳଦୀଆ ରଙ୍ଗର ପୋଷାକ ପିନ୍ଧିଥିଲି କାହିଁକି? କାହିଁକିନା, ହାଲୋ।
ହ୍ୟାଲୋ।
ହାଲୋ।
ହାଲୋ।
ସୁଣା ଯାଉଛି ମୋ କଥା?
ହଁ, ହଁ।
ହଁ ଆଜି ମୁଁ ହଳଦିଆ, ଡ୍ରେ-ରଙ୍ଗର ପୋଷାକ ପିନ୍ଧିଥିଲି। କାହିଁକି ମୋତେ, ମୋର ହଳଦିଆ ରଙ୍ଗ ବହୁତ ପସନ୍ଦ, ଆଉ ହଳଦିଆ ରଙ୍ଗ ମୋ ପାଇଁ ଶୁଭ
ଆଜ୍ଞା। ଆପଣ ହଳଦୀ ବସନ୍ତ ଚଢେଇକୁ ଶୁଭ ବୋଲି ଭାବନ୍ତି?
ନା ନା ହଳଦୀ ହଳଦୀ ବସନ୍ତ ଚଢ଼େଇ ନୁହେଁ, ଯେହେତୁ ମୋର ହେଲା ତୁଳାରାଶି ତୁଳାରାଶିର ଅଧିପତ୍ୟ ଦେବ ହେଲା ଗୁରୁ, ଶୁକ୍ର। ଶୁକ୍ର ଦେବଙ୍କର ଧଳା ପସନ୍ଦ, କିନ୍ତୁ ଯେହେତ ତୁ, ମୋ ମୂଲ୍ୟାଙ୍କ ହେଉଛି ଥ୍ରୀ, ତ ସେଥିପାଇ ମୋର ଆଧିପତ୍ୟ ଦେବତା ହେଲା ବୃହସ୍ପତି ବୃହସ୍ପତି ମାନେ ଗୁରୁ ଗୁରୁ ଗୁରୁଙ୍କ ଗୁରୁମାନେ ତାଙ୍କ ରଙ୍ଗ ହେଲା ହ ହଳଦିଆ ତ ଯେତେ ଆ ହଳଦିଆ ରଙ୍ଗ ଟିଚରମାନଙ୍କ ସ ଗୁରୁମାନଙ୍କ ସଂସ୍ପର୍ଶରେ ଆସିଲେ ତାଙ୍କ ସହିତ କଥାବାର୍ତ୍ତା କଲେତ ମୋର ସେଇଟା ଭଲ ସେଇଟା ମୋର
ଆଜ୍ଞା ଆମର ବିଛା ରାଶି ର ପାଇଁ କଣ କଣ ଡ୍ରେସ୍ ପିନ୍ଧିବେ କହିପାରିବେ କି?
ଆପଣଙ୍କର ବିଛା ରାଶି ପାଇଁ କହିପାରିବେନି ଆପଣଙ୍କର ଜନ୍ମ ତାରିଖ କହିଲେ ମୁଁ ଆପଣଙ୍କ ମୂଲ୍ୟାଙ୍କ ବାହାର କରିପାରିବି। ମୁଁ ଆପଣଙ୍କ ଜନ୍ମ ତାରିଖ କେବେ?
ଆଜ୍ଞା।
ଜନ୍ମ ତାରିଖ କେବେ?
ଆମର ଦଶମ ତାରିଖ ହଉଛି ତିରିଶ ଡିସେମ୍ବରରେ।
ଅଣତିରିଶି ଟ୍ୱେଣ୍ଟି ନାଇନ୍।
ତୁ କୋଉ ଦିନ ମଜା ନ କରୁଛୁ କି ଆଜ୍ଞା।
ଟୁ ପ୍ଲସ୍ ନାଇନ୍ ଇଲେଭେନ୍ ଇଲେଭେନ୍ ୱାନ୍ ପ୍ଲସ୍ ୱାନ୍ ଟୁ ଆପଣଙ୍କର ଚନ୍ଦ୍ର ଆଦି ଦେବ ହେଲା ଚନ୍ଦ୍ର।
ଆଜ୍ଞା ଆମ ଟିକେ ସ୍ୱର ବୟସଟା ଟିକେ କମି ଯାଉଛି ତ।
ଆପଣଙ୍କ ଆଧିପତ୍ୟ ଦେବଟା ହେଲା ଚନ୍ଦ୍ର ଜହ୍ନ। ଆଜ୍ଞା ତ ଚନ୍ଦ୍ର ଯେହେତୁ ଚନ୍ଦ୍ର କୁ ସବୁବେଳେ ଧଳା ରଙ୍ଗ ବି ହିଁ ଭଲ ଲାଗେ କାରଣ ଦେଖିବେ ଚନ୍ଦ୍ର ବହୁତ ସ୍ୱଚ୍ଛ ଆଉ ସ
ଆଜ୍ଞା ଆଜ୍ଞା।
ବୁଝିପାରୁଛନ୍ତି ତ ଆ ଆଜ୍ଞା। ଆଉ ଆପଣଙ୍କର ଜନ୍ମ ତାରିଖ କେବେ?
ମୋର ଜନ୍ମ ତାରିଖ ଉଣେଇଶି ମେ।
ନଅ ଉଣେଇଶି ନଅ ଏକ ଦଶ ଏକ ଆପଣ ତ ରାଜା। ଆପଣ ସବୁବେଳେ ପ୍ରଥମ ସ୍ଥାନରେ ରହିବାକୁ ଚେଷ୍ଟା କରନ୍ତି। ଆଉ ଆପଣ ସ ଆପଣଙ୍କ ଅଣ୍ଡରରେ ସମସ୍ତେ କାମ କରିବାକୁ ଆପଣ ଭଲ ପାଆନ୍ତି ଆପଣ କେବେ ବି ମାନେ ଆପଣଙ୍କୁ କିଏ ଆଦେଶ ଦେବ ଆପଣ କରିବେ ସେଇଟା ଆପଣ ସେ କେବେ ଚାହାନ୍ତିନି ଆପଣ ଆଦେଶ ଦେବେ ପିଲା କରିବେ କି ସାଙ୍ଗମାନେ କରିବେ ଆପଣ ଭଲ ପାଆନ୍ତି ସେଇଟା।
ଆଜ୍ଞା ମୁଁ ସେଆ ଭାବୁଥିଲି ମୁଁ ସେ ଭାବୁଥିଲି ଆମ ଶ୍ରେଣୀ ମୁଁ ମାନେ ମୁଖ୍ୟ ହେବି ବିଲିି।
ଆଜ୍ଞା ଆଜ୍ଞା। ଆପଣ ସେହି ମୁଖ୍ୟ ନେଚରଟା ରହିବେ ଆପଣ ସବୁଠାରେ ପ୍ରଥମ ହେବେ। ଲାଇଫରେ ବହୁତ ଖୁସି ପାଇବେ ଆଉ ଭଲ ବହୁତ ବଡ଼ ଚାକିରି କରିବେ। ଆଜ୍ଞା ଆଜ୍ଞା ସେଇ କଥା ତାଙ୍କୁ କହୁଥିଲି। ହଉ ଆଜ୍ଞା ଆଉ।
ଆଉ ମୋର କହିଲେନି ଅଣତିରିଶ ଡିସେମ୍ବରରେ ମୋର କୋଉ ପୋଷାକ ପିନ୍ଧିବି କଣ?
ଧଳା ବା ଆପଣ ଯେହେତୁ ଚନ୍ଦ୍ର ଚନ୍ଦ୍ରଦେବଙ୍କୁ ଶୁକ୍ଲ ଭଲ ଲାଗେ ଧଳା ପସନ୍ଦ ନିଲେ ଆପଣଙ୍କୁ ବହୁତ ଭଲ ଭଲ ରହିବ।
ଆଜ୍ଞା ଆଜ୍ଞା। ଆଉ ଯ ଆଜ୍ଞା। ଆଉ ହଉଛି।
କଥାବାର୍ତ୍ତା ବହୁତ ଭଲ ରହିବ ଆପଣ ବହୁତ ଇମୋସନାଲ୍ ରହିବେ ଆଉ
ଆଜ୍ଞା ଆଜ୍ଞା ଆଜ୍ଞା। ଆମେ କେମିତି ଏକାଗ୍ରତା ରଖିପାରିବା ମୁଁ ସେଇ ବିଷୟରେ ଟିକେ କହିଲେ?
ଏକାଗ୍ରତା କେବଳ ମେଡିଟେସନ ଆପଣ ଯେ ଏତେ ଯୋଗ ପ୍ରାଣାୟାମ କରିବେ ତ ଆପଣଙ୍କ ଏକାଗ୍ରତା ସେତେ ରହିବ।
ଆଜ୍ଞା ଆଜ୍ଞା।
ଆଜ୍ଞା।
ଶୁଣିକି ବହୁତ ଖୁସି ଲାଗିଲା ଆଜ୍ଞା।
ଆଜ୍ଞା ଆଜ୍ଞା।
ଆଜ୍ଞା।
ଆପଣ ବହୁତ ଭଲ ଅଛି ଲାଇଫରେ ବହୁତ ଉନ୍ନତି କରିବେ।
ଆଜ୍ଞା ଆପଣଙ୍କ କଥା ଶୁଣି ଆମେ ମନ୍ତ୍ରମୁଗ୍ଧ ହେଇଯାଉଛୁ। ଆପଣଙ୍କ ବାଣୀ ଆମକୁ ମଧୁ ର ଭଳି ଲାଗୁଛି। ଏଇ ବାଣୀ ସବୁବେଳେ ଆମକୁ କିଏ ଦେଲେ ଆମକୁ ଖୁସି ଲାଗନ୍ତା ଆଜ୍ଞା। ଆଜ୍ଞା କଥା କଥା କହି ଜାଣିଲେ କଥା ସୁନ୍ଦର।
ଆଜ୍ଞା ଆଜ୍ଞା ସୁ- ସୁ ସୁନ୍ଦର ଆଉ ଆପଣଙ୍କ କଣ? ଖବର କୁହନ୍ତୁ।
ଖବର ଚାଲିଚି ସେମିତି ଆଉ ଏଇ ତ ଦୁନିଆ ପ୍ଲାଷ୍ଟିକ ପାନିଆ ଆଉ। ସେଇ ଦୁନିଆରେ ଆମେ ପ୍ଲାଷ୍ଟିକ ପାନିଆକୁ ମୁଣ୍ଡ କୁଣ୍ଡଉଛୁ।
ଆଜ୍ଞା ହଁ ସେ ଦୁନିଆରେ ସବୁବେଳେ ରହିବା ଉଚିତ।
ଆଜ୍ଞା ଆଜ୍ଞା।
ସବୁବେଳେ ଜୀବନରେ ଦୁଃଖ ଆସିବ ସୁଖ ଆସିବ ତାକୁ ଆଡ଼େଇକିନା
କିନ୍ତୁ ଆମେ ମୁଁ ଯାହା ଶୁଣିଛି ଯଦି ଦୁଃଖ ଆସିବ ତମେ କାନ୍ଦିବନି, କେବେ ଖୁସି ଆସିଲେ ତମେ ହସିବନି। ତାହେଲେ ହିଁ ଯାଇ ତମେ ମଣିଷରେ ଉନ୍ନତି କିଛି କରିପାର, ସବୁବେଳେ ନ୍ୟୁଟ୍ରାଲ ରହିବ।
ସବୁବେଳେ ଶୀତପ୍ରଜ୍ଞ ରହିବ।
ଶ୍ରୀକୃଷ୍ଣଙ୍କ ବାଗିଆ ସବୁବେଳେ ମୁହଁକୁ ଇଏ ରଖିଥିବ। ନା କଣ ଭୁଲ କହିଲି ନା ଠିକ କହିଲି?
ନା ନା ଆପଣ ଏକଦମ ସତ୍ୟ କଥା ସତ୍ୟ ବଚନ କହିଛନ୍ତି, ଯାହାକି ଗୀତାରେ ଲେଖା ହେଇଛି
ଦୁନିଆକୁ ଜିତିଗଲା। କାରଣ ଏଇ ଦିଟା ଜିନିଷ ଯେ କିି ଆକୁ ରୋକିବା ବହୁତ କଷ୍ କଷ୍ଟକର ପାଠ୍ୟକ୍ରାମ।
ହଁ ହଁ ଆପଣ ଠିକ୍ ବୁଝିଛନ୍ତି, ଯାଉଟାକି ଗୀତାରେ ଲେଖା ହୋଇଛି ଶ୍ରୀକୃଷ୍ଣ ସବୁବେଳେ ଅ ର୍ଜୁନଙ୍କୁ କହିଛନ୍ତି ସବୁବେଳେ ସ୍ଥିିତପ୍ରଜ୍ଞ ରହିବାକୁ ଚେଷ୍ଟା କରନ୍ତୁ, ସବୁବେଳେ ସ୍ ସ୍ଥିିତ ପ୍ରଜ୍ଞ ମାନେ ଆଜ୍ଞା ଆଜ୍ଞା ଯେଷ୍ଠିତପ୍ରଜ୍ଞ ମାନେ ଯିଏକି ଦୁଃଖରେ କାନ୍ଦ ନ୍ଦେନି କି ଭାଙ୍ଗି ପଡ଼େନି କି ସୁଖରେ ଅଧିକା ଖୁସି ହୁଏନି, ସବୁ ସମୟକୁ ସମାନ ଭାବେ। ବେଶ ଏଇଟା ଏଇଟା ଏଇଟା ତମେ ଯେବେ ଧ୍ୟାନ କରିବ, ତମେ ଯେତେବେଳେ ଭଗବାନ ଚିନ୍ତନ କରିବ ଭଗବାନଙ୍କୁ ଚିନ୍ତନ କରିବା, ଭଗବାନ ତମ କଥା ଶୁଣିବେ। ଆପଣ ବୁଝନ୍ତୁ ହୁଁ। ତା ତାପରେ ଯାଇ ଆ ଆପଣଙ୍କୁ ପରମାନମାନନ୍ଦ ପ୍ରାପ୍ତି ହବ, ସେଇ ପରମାନନ୍ଦରେ ଆପଣ ପରମ ଖୁସି ପାଇବେ।
ଆଜ୍ଞା ଆଜ୍ଞା କିନ୍ତୁ ଏହା ପାଇଁ ମୁଁ ଯାହା ଶୁଣିଛି ମାଂସ ମାନ ପଶୁପକ୍ଷୀ ପକ୍ଷୀ ମାନଙ୍କୁ ମାରି ଖାଇବା କଥା ନୁହେଁ, ଏହା ସତ୍ୟ କଣ ଭାଗବତରେ ଲେଖା ହେଇଛି?
ଏଇଟା ଏଇଟା ଆପଣ କହିପାରିବେନି ସତ୍ୟ ବୋଲି।
ଖାଇଥିଲେ ହଉଛି ଆଇଁଷ ମାରି ଖାଇଥିଲେ। ଜଙ୍ଗଲରେ ତ ଆମେ କାହାକୁ ମାନିବା କାହାକୁ?
ଆପଣ ବିଶ୍ଵାସ ମିଳନ୍ତି ଆଜି ତ ତର୍କ ବହୁତ୍। ଆପଣ ଏ ବିଷୟରେ ଗବେଷଣା କରନ୍ତୁ, ଆମେ ଆପଣଙ୍କ ସହିତ ଅନ୍ୟ କଲ୍ ରେ ଯୋଡି ହେଲେ, ଆପଣଙ୍କୁ ନିଶ୍ଚୟ ଆମେ ଏଇ ବିଷୟରେ ଅଧିକ ସୂଚନା ଦେଇ କରିପାରିବୁ। ଆଜ୍ଞା ଆପଣଙ୍କୁ ରୁହନ୍ତୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆପଣ ମୁଁ ଟିକିଏ କାମ
ଜୟ ଜଗନ୍ନାଥ।